ହାଲୋ
ଆଜ୍ଞା ମ୍ୟାମ୍ ନମସ୍କାର।
ହଁ, ହଁ, ସାର୍ ନମସ୍କାର।
ରାଧେ ରାଧେ
ରାଧେ ରାଧେ ସାର, ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା, ଆମେ ଭଲ ଅଛୁ, ଆପଣ?
ହଁ ମୁଁ ବି ଠିକ। ଆଉ ଏବେ ଖାନା ପିନା କଣ ହେଲାଣି ନା?
ନା ଏଇନା ହେଇନି ଆମର ହୋଉ ହୋଉ ଦଶଟା।
ହୁଁ ହୁଁ ଆମର ବି ସେଇ ସମାନ ଶାଢେ ନ।
ସାଢେ ନ
ଆଜି କଣ ହେଇଛି?
ମୁଁ ଜାଣି ରୁଟି ଆଉ, ଆ ରୁ ରୁଟି, ଡାଲି, ଆଳୁ ଭର୍ତା ବୋଧେ।
ଆଚ୍ଛା ରୁ ରୁଟି ବୋଲେ ଡାଲି ବୋଇଲେ ଡାଲମା।
ଆଜ୍ଞା ଡାଲମା।
ଆମର ବି ଏଠି ରୁଟି, ଡା ଡାଲମା ହେଇଛି। କଥା କଣ ଆଉ ଆପଣ କୋ ରୁ ରୁଟି ଡାଲମା ତ ବହୁତ ଭଲ ଦେହ ପାଇଁ ବି ବହୁତ ଭଲ୍।
ହ୍ୟାଲୋ।
ଆଉ କାଲି କାଲି ପଣା ପୁଣି କାଲି କଣ ଆପଣ କାଲି କଣ ପ୍ଲାନ୍ ଅଛି ନା କୁଆଡେ ଯିବାକୁ କି ନାଇଁ।
ନାଇଁ କାଲି କୁଆଡେ ନାହିଁ ପ୍ଲାନ୍।
କାଲି କଣ ଅଛି କି ସା ସାଧା।
ନା ନା କାଲି କିଛି ନାହିଁ କାଲି ଟିକେ ଯିବାର ଅଛି ଦେଖିଆ ରେଷ୍ଟୁରାଣ୍ଟ ଟିକେ ବିରିୟାନୀ ଖାଇକିଆସିବା। ହୁଁ। ମ୍ୟାମ ଆପଣ ଗେମ୍ ଖେଳନ୍ତି କି।
କଣ କହିଲେ।
ଅନଲାଇନ୍ ଗେମ୍ ଖେଳନ୍ତି।
ହଁ।
ମ୍ୟାମ୍ ଆପଣ ଅନଲାଇନ୍ ଗେମ୍ ଖେଳନ୍ତିକି।
ଅନଲାଇନ୍ ଗେମ୍ ବେଲେ ମୁଁ ଇନା ଲୁଡୁ ଖେଲେ। ତାପରେ ଚେସ ଆଉ ଯୋଉ ଯୋଉ ଟେମ୍ପୁଲ ରନ ଆପଣ ଜାଣିଛନ୍ତି। ଏ ଟେମ୍ପଲ ରନ୍ ଆସେ ଗୋଟେ।
ଫେମସ୍ ଫେମସ୍ ଟେମ୍ପଲ ରନ୍।
ହଁ ଟେମ୍ପଲ ରନ୍ ବି ଭଲ ଲାଗେ ୱାନ୍ ବି ଆଉ ଟୁ ବି। ଆଉ ତାପରେ ଯୋଉ କ୍ୟେଣ୍ଡି କ୍ରସ୍।
କ୍ୟାଣ୍ଡି କ୍ରସ୍।
ଆଉ ଗୋଟେ ବ୍ରେ ହଁ ଆଉ ଗୋଟେ ବ୍ରେନ୍ ଗେମ୍ ଗୋଟେ ଥାଏ ନା ସେ ଯୋଉ ଜିନିଷ ପତ୍ର ଯୋଉ ତା ମାନେ ଯୋଉ ଆଇଟମ ଥାଏ ସେଇଟା ସବୁ ଉଲଟେ ଉଲଟା ଦେଖିବ ଯେ ଥରେ ଦେଖନ୍ତି ତାପରେ ତାକୁ କ କରନ୍ତି। ଆଉ ତାପରେ ବବଲ୍ ଗେମ୍ ବବଲ୍ ସୁଟର।
ବବଲ୍ ସୁଟର ଅଫଲାଇନ୍ କମ୍ ଗେମ୍ କଣ ଖେଳନ୍ତି ଅଫଲାଇନ୍ ଗେମ୍।
ଅଫଲାଇନ୍ ରେ ଆମେ ନା ହୁଁ ଅପ୍ଲାଇନସ୍ ହେଉଛୁ ଟେମ୍ପୁଲ ରନ୍ ମୁଁ ଖେଲୁଥିଲି କିନ୍ତୁ ଏବେ ବର୍ତ୍ତମାନ ଅନଲାଇନ୍ ଖେଲୁ।
ନା ନା ଅଫଲାଇନ୍ ନୁହେଁ ଅଫଲାଇନ୍ ନୁହେଁ ମାନେ ଧରି ନିଅନ୍ତୁ ମାନେ ଧରିନିଅନ୍ତୁ ମାନେ ଘରେ ମାନେ ଘରେ ବସିକି।
ଅଫଲାଇନ୍ ରେ ଆମର ନା କ୍ୟା କ୍ୟାରମ୍ ଅଛି ଆଉ ଲୁଡୁ ଅଛି। ତମେ ଘରେ ଯେତେବେଲେ ହଁ ଘରେ। ଆଉ ଚ ଚେସ୍ ବି ଅଛି ଚେସ୍ ତ ସେମତି ସେତିକି ତାର ସବୁ ଗୋଟି ମାନେ ସବୁ ବୋଧେ ହଜିଗଲାଣି ତ ଆଉ ଚେସ୍ ଖେଲୁନାହୁଁ। ଅନଲାଇନ୍ ଅନଲାଇନ୍ ବି ଲୁଡ଼ୁ ଖେଲୁ ଆଉ ଅଫଲାଇନ୍।
ବ୍ରେଡ଼ ଖେଳ।
ଆମେ ହଁ ଆମେ ଚାରି ଚାରି ଜଣ ହଉ ଆମର ସାଙ୍ଗ ନହେଲେ ମା ବାପା। ସେମିତି ଏମତି ଅନଲାଇନରେ ଲୁଡୁ ବି ଖେଲୁ ସବୁଦିନ। ଦିପହରରେ ଲଞ୍ଚ ର ପରେ ଆଉ ରାତି ତିରେ ଡିନର ର ପରି ସବୁଦିନ ଡେଲି ଆମର ହୁଏ ଲୁଡୁ। ଚାଲି।
ଆପଣଙ୍କୁ ମାନେ ଅଫଲାଇନନେ ଧରିନିଅନ୍ତୁ ଆପଣ ଯେମିତି କହିଲେ କ୍ୟାରମ ଖେଳିବାକୁ କି ଫୁଟବଲ। ଭଲି କି ଏମତି ଯାହାବ ଅଛି ଆପଣଙ୍କୁ କୋଉ ମାନେ ଗେମ୍ ଟା ଖେଲିବାକୁ ମାନେ ପୁରା ଫେବରାଇଟ?
ଫେଭରାଇଟ ତ ଆଗରୁ ତ କେରେମ୍ ଥିଲା।
ଆଜ୍ଞା।
କିନ୍ତୁ ଏବେ ସେ ତାମାନେ ଏମିତି ବସିକି କେରମ କଣ କଣ ଟିକେ ଟାଇମ ଲାଗେ ନା? ତାମାନେ ସବୁ ସରିବା ପାଇଁ, ତ ଏବେକା ସେତିକି କ୍ୟାରମ୍ ମୁଁ ଖେଳୁ ନାହିଁ ତ ଏବେକା ଲୁଡୁ ଚାଲିଛି। ଲୁଡୁ କଣ କମ ଟାଇମ ରେ ବି ତାମାନେ ହେଇଯିବ।
ହଁ ଟିକେ ମଜା ବି ଲାଗେ।
ହଁ ହଁ ଆଉ ଯୋଉ ସେ ସାପ ସାପ ବାଲା ଟା ଅ ବି ଭଲ ଲାଗେ ସାପ ଯୋଉ ଏଇଟା ଯୋଉ
ସେଟା ଭଲ ଲାଗେ ମତେ ବେଳେ ବେଳେ ଚିଡା ଲାଗେ କିନ୍ତୁ ଲୁଡୋ ଟା ଖେଳିଲ ବେଳେ ଚାରି ଜଣ ଖେଳୁଥିବେ। ଦି ଦିଇ ଜଣ ହେଇକି ହଁ ଲୁଡୋ ଟା ଦି ଦି ଜଣ ହେଇକି ଖେଳୁଥିବେ।
ହଁ ହଁ ଟିମ ଟିମ ହେଇକି ବି ତ ଟିମ୍ ହେଲେ ନା ଆଉ ଟିକେ ଇଣ୍ଟରେଷ୍ଟ ଲାଗିଯାଏ।
ତମେ ମତେ କାଟିଲ ମାନେ ମୁଁ ତ ମୁଁ କାଟିବି ତମେ ମତେ ଘରେ ପୁରିଲ ମାନେ ମୁଁ ବି।
ହଁ ସେଥିରେ ଆମ ସା ହଁ ସାଙ୍ଗ ମାନଙ୍କ ଭିତରେ ଆମର ତାମାନେ ଲଢେଇ ବି ହେଇଯାଏ।
ହୁଁ ହୁଁ।
ଥରେ ଯଦି ଜଣକୁ ଯଦି ଛାଡିଦେବ ତ ସେମାନେ ଆଉ ଆମକୁ ଛାଡିବେ ସେମାନେ ଟିକେ ତାମାନେ ବାହାରିଲେ ପୁରା ଗୋଡେଇ ଗୋଡେଇ ମାରିବେ ଆଉ ସେ ଘ୍ ଘରୁ ଆଉ ବାହାରି ଦେବେନି।
ବାହାରି ପାରିବନେ ହ। ନା ଜଣ ଜଣ ଜନଣ ଲଗ ବି ଥାଏ କିଏ ଧରି ନେଲ ଆପଣ ଛଅ ଡାକିିବେ ଚାରି ଡାକିବେ ବି ସେ
ହଁ ସେ ପଡିଯାଏ ହଁ ହଁ ହଁ ଆମେ ବି ଆମେ ବି ସେମିତି କରୁ ଲୁ - ଲୁଡୁରେ। ଚାରି ଚାର ବଲକୁ ସେଥିରେ ସେ ଚାରି ବି ପଡେ କେବେ କେବେ।
ବେଳେ ବଳେ ଚାରି ବଡ ବେଳେ ବଳେ ପଢେନିଁ କେତେବେଳେ କିନ୍ତୁ ଅଧିକଂଶ ଟାଇମ ପଡେ ନାହିଁ।
ହୁଁ କିନ୍ତୁ ଆପଣ ଯଦି ମୋବାଇଲ ରେ ଯଦି କମ୍ପ୍ୟୁଟର ସାଙ୍ଗେ ଖେଳିବେ କି ନହେଲେ ଅନଲାଇନ ଖେିଲିବେ ଖେଲିବେ ତ ତାମାନେ ହଁ ସେଟା ଟିକେ ତାମାନେ ସେ ଚିଟ୍ କରିଦିଏ କମ୍ପ୍ୟୁଟର ଟା। ସେ ତାମାନେ ତାର ତା ମାନେ ପ୍ରିଫର ତା ମାନେ ସେ ହ ଏଇଟା ପକାଏ। ଦାମ ଟା ହଁ କମ୍ପ୍ୟୁଟରରେ କଲେ ଟିକେ ଚିଟ୍ ହେଇଯାଏ। ଆଉ ଆପଣଙ୍କୁ କଣ କଣ ଗେମ୍ ପସନ୍ଦ?
ଅନଲାଇନରେ ଆପଣ ଜାଣିଥେ ଫ୍ରି ଫାୟାର୍?
ହଁ ଫ୍ରି ଫାୟାର ତ ସବୁ ସମସ୍ତଙ୍କର ଫେବରାଇଟ।
ଏଟା ମଝିରେ ପାଖରି ବହୁତ ଲୋକ ଫ୍ରି ଫାୟାର ଯାହାକୁହିଲେ ଫି ଫାୟାର ପବଜି ଖେଳୁଥିଲେ।
ହୁଁ କିନ୍ତୁ ଅଧିକାଂଶ ଆପଣ କଣ ଲାଗୁଛି ଧରିନିଅନ୍ତୁ ଫି ଫାୟାର ଲୋକ ମାନେ। ଫ୍ରି ଫାୟାର୍ ଫ୍ୟାନ୍ ବେଶୀ ନା ପବ୍ଜିି ଫ୍ୟା
ମତେ ଲାଗୁଛି କି ଆଗରୁ ନା ପବଜି ର ପବଜି ର ଫ୍ୟନ୍ ବେଶୀ ଥିଲେ।
କିନ୍ତୁ ଏବେ ଏବେ ପବଜି ଖେଲୁଛନ୍ତି ଏବେ ଖେଲୁଛନ୍ତି ପବଜି?
କିନ୍ତ ମୁଁ ପବଜି ଖେଳୁନି କିନ୍ତୁ ଫି ଫାୟାର ଖେୁଲୁଛି
ହଁ ଆଗରୁ ଯାହାକୁ ଦେଖ ଖାଲି ପବଜି ଖେଳୁଥିଲି ଏବେ ସେଟା ଚେଞ୍ଜ ହେଲାଣି ସେ ହଁ ଏବେ ଫ୍ରି ଫାୟାର ହେଇଯାଇଛି
ମୁଁ ଫ୍ରିଫାୟାର ମିନିମ ହବ ତ୍ ବାହାରିଲାଣି ମିନିମମ୍ ଆଠ ଦଶ ବର୍ଷ ହେଲାଣି ମିନିମମ୍ ଛଅ ବର୍ଷ ପାଞ୍ଚ ଛଅ ବର୍ଷ ହେଲାଣି ଖେଲିଣୀ କଣ୍ଟିନ୍ୟୁସଲି
ହୁଁ ଅ ହ ଏ ଫିଫାଆର ରେ ଲାଭ କଣ ହୁଏ?
ଲାଭ ନୁହଁ ମାନେ ଖେଳିବା ପାଇଁ ମାନେ ଭଲ ଲାଗେ, ଆଉ ଆପଣ ଯୋଉ ୟୁଟୁବ ରେ ଯୋଉ ଭ୍ଲଗ ତିଆରି କରନ୍ତି। ଭିଡିଓ ଫିଡିଓ ଯୋଉ ସେଣ୍ଡ କରନ୍ତି ଭିଓର୍ସ ପାଇଁ ଲାଇକ୍ ପାଇଁ ସବସ୍କାଇବର୍ ପାଇଁ ସେମାନେ ଅଧିକାଂଶ ଦେଖିବେ ଭିଡିଓ ମାନେ ସର୍ଚ କରିଦେବେ ଫି ଫାୟର ଭିଡିଓ ୟୁଟୁବ ରେ।
ହୁଁ
ଦେଖିବେ ଫ୍ରି ଫାୟାର ଏତେ ଭିଡିଓ ଆସିବ ଏତେ ଭିଡିଓ ଆସିବ ଆପଣ ସ୍କ୍ରୋଲ କରୁଥିଲେ ସ୍କ୍ରୋଲ କରୁଥିଲେ ଅସଂଖ୍ୟ ସରିବ ହିଁ ନାଇଁ।
ଅ ହଁ
ମାନେ ଗେମିଙ୍ଗ ଉପରେ ଏଗୁରା ବହୁତ ଆସେ।
ସେ ଫ୍ରି ଫାୟାର କଣ ଯୋଉ ଗୋଟେ ଚାଇନା ଗେମ୍ କଣ ଯେମ କେମତି? ନାଇ ଗେମ୍ ନା।
ହୁଁ
ହଁ ଆଉ ଗୋଟେ ଚାଇନା ରିସେଣ୍ଟଲି ବେଲେ ଚାଇନା ଯୋଉ ଯେ ବହୁତ ଲୋକ ଯୋଉ ଏଇଟା ମ ସୁସାଇଡ କରିଦଉଥିଲେ ସେଟା କଣ କି ସେ ଗେମ ର
ହଁ ଏଟା କଣ ଗୋଟେ ଥିଲା ଅ କଣ ଗୋଟେ ଥିଲା କିନ୍ତୁ ସେଟା ସୁଇସାଇଡ୍ କରିଦିଅନ୍ତି।
ହଁ ହଁ ସେଟା ସେଟା ବହୁତ ଲୋକ ସେ ବି ବହୁତ ଲୋକ ନା ବହୁତ ଛୁଆ ମାନେ ତାମାନେ ସେଠାରେ ଗଲେ ସେମାନେ।
ମୁଁ ବୁଝିପାରେନି କଣ ପାଇଁ ସେ ଗେମ୍ ଟା କଣ ମୁଁ ବି କେବେ ଖେଳନି ସେ ଗେମ ଟା। କି ଜାଣିଚି ଖାଲି କଣ ଗୋଟେ ଏମିତି ଗୋଟେ ଥାଏ।
ସିଏ ଅକ୍ଚୁଆଲି ତାମାନେ ମାଇଣ୍ଡକୁ ତା ମାନେ ମେନୁପୁଲେଟ ସେମିତି କରିଦଉ ଥିଲା ସେଟା ଗୋଟେ ଚାଇନା ଚାଇନା ସେ କରିଥିଲା ନା ଗୋଟେ ଭାଇରସ। ଏଇଟା ସେଥିରେ ଦେଇଚି କରିଥିଲା। ତ ସେଥିରେ ସେ ଛୁଆ ମାନେ ଏକା ତାମାନେ ସେଟା ଖେଲି ଖେଲିକି ତାମାନେ ତାର ମାଇଣ୍ଡ କୁ ସେ ତାମାନେ ଏଇଟା ସବୁ କରିହଉଥିଲା। ସେ ତାର ତାର କଣ୍ଟ୍ରୋଲ ରେ ତା ତା ମାଇଣ୍ଡ ଟା ରହି ଯାଉଥିଲା। ସେଥିରେ ବି ତାର ବହୁତ ତ ତମେ ଜଣେ ବହୁତ ତାମାନେ ଏଇଟା କରିଛନ୍ତି ନିୟୁଜ ବହୁତ ବାହାରୁଥିଲା ନା। ସେ ଗେମ୍ ରେ ହଁ। କିଏ କଣ କରିଦେଲା କିଏ ହାତ କାଟିଦେଲା ସେମିତି ତା ମାନେ ବହୁତ ହେଇଛି। ଯେମିତି କ୍ରିକେଟ ହଁ ଦେଖିବେ ଇଣ୍ଡିଆର ହେଲେ ଦେଖିବେ।
ମାନେ ଆପଣ ଆଇ ପିଏଲ ତ ଜାଣିଥିବେ ଆଇ ପିଏଲ ଖେଳ।
ହଁ ଆଇ ପି ଏଲ ଆଇ ପିଏଲରେ ମୋର ଫେବରଟ ଟିମ୍ ଧୋନି। ବ କିନ୍ତୁ ଆଉ ହଁ କିନ୍ତୁ ଆଉ ତ ଧୋନୀ ଖେଲୁନି ତ ଏବେ ମୋର ଚେଞ୍ଜ ହେଇଯାଇଛି।
ହୁଁ
ଏବେ ଆର୍ ସି ବି ହେଇଯାଇଛି।
ଉଁ ମାନେ ଆପଣ ଅ ନା ନା ଆପଣ ଉଣେଇଶି ବର୍ଷ ପରେ ଦି ଅଠର ବର୍ଷ ପରେ ଦିଟା କ ନେଲି ନା।
ହଁ ହଁ
ଆରେ ଆମେ
ଏ ଏଥର ବି, ଏଥର ବି ଆର୍ସିବି ଓ ନେଇଛି ନା, ଆଇ ପିଏଲ ଟା, ହଁ ସେଟା ମୁଁ ଦେଖିଲି ସେଟା ଦେ
ହଁ, ଦୁଇ ହଜାର ପଚିଶ ଛବିଶ ନେଇଛି।
ହଁ ସେଟା ମୁଁ ଦେଖିଛି, ସେ ଗେମ୍ ତା ମାନେ ସେ ମ୍ୟାଚ ଟା ମୁଁ ଦେଖିଲି।
ତମର ମୋର ମାନେ, ତମର ତମେ ହେଲେ ମୋର ଅପନେଣ୍ଟ ଆଉ।
ହୁଁ ଆପଣଙ୍କର କଣ ଫେଵ୍ ରାଇଟ୍ କିଙ୍ଗ। ମୁମ୍ବାଇ ଇଣ୍ଡିଆନ୍ସ ଆଗରୁ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ଖେଳୁଥିଲା ଯୋଉ ରୋହିତ୍ ଥିଲା ରୋହିତ।
ଲେୟାର ରୋହିତ ସର୍ମା ବ୍ୟାଟିଙ୍ଗ କରୁଥୁବ ତାରି ଭଳିଆ ଵ୍ୟାଟିଙ୍ଗ କରିବାକୁ ଭଲ ଲାଗେ।
ହୁଁ ଯୋଉ ଇଣ୍ଡିଆ ୱାର୍ଲଡ କପ୍ ଯୋଉ ଖେଲୁଥିଲା ନା ସେ ଟାଇମ ରେ ସେ ଟାଇମ ରେ ମତେ ରୋହିତ ଧୋନି କୋହଲିକି ଭଲ ଲାଗୁଥିଲା।
ବାସ୍ ମୋ ଫାଷ୍ଟ ପ୍ଲେୟାର ଆସନ୍ତି ନା ରୋହିତ ଆଉ କୋହଲି ଫାଷ୍ଟ ସେମାନେ ଆସନ୍ତି। ନ୍ତି ବ୍ୟାଟ ବ୍ୟାଟ୍ସମ୍ୟାନ ହିସାବରେ ୱାଲ୍ କପରେ। ଯୋଉ ଇଣ୍ଡିଆ ଯୋଉ ଖେଳୁଥିଲା। ତୋ ସେ ଟାଇମ୍ ରେ ସେମାନେ ହଁ ସେ ଟାଇମ୍ ରେ ଭଲ ରୋହିତ ବି ଭଲ ବିୟାଟସ୍ମ ମିୟାନ କିନ୍ତୁ ସେମାନେତ ଏବେ ରି ଟା
‌ରିଟାଟ୍ କରିଦେଲେଣି ଧୋନି ରିଟାର୍ଡ ନେଇଗଲାଣି।
ହଁ ଧୋନି ତ ହେଲାଣି ତପରେ ରୋହିତ ବିହେଇଚିନା ଇଣ୍ଡିଆ ଆଉ ମିୟାଚ।
ମୁଁ ଆଇିଏଲ କଥା କହୁଚି। ଆଉ ୱାଲ କପ୍ ଖେଳିବନି କି ଟେଷ୍ଟ ବି ଆଉ ଟେଷ୍ଟ ଆଉ ଖେଳିବନି ନା କଣ। ଏଜ୍ ହେଲେ ଯେମିତି ଆପଣ ଜବ୍ କରିଥିଲେ ସିକ୍ଟି ୟସ ହେଲେ ଯେମିତି ରିଟାର୍ ନେବେ ତାଙ୍କର ବି ସେମତି ଥାଏ। ଇଛା ହେଲେ ନେବେ ଧରିନିଅନ୍ତୁ ଷାଠିଏ ବର୍ଷ ହେଇଗଲା ମୋର ଇଛା ହେଲା ମୁ ବାଷଠି ବର୍ଷ କି ପଞ୍ଚଷଠିବର୍ଷ ନେବି।
ହୁଁ। ଆଉ ଏବେ ଗୋଟେ କମ୍ ବୟସରେ ଗୋଟେ। ପିଲାଟେ ବି ଆସିଛି ସେ ବି ବହୁତ ଭଲ ଖେଲୁଚି। ସେଟା କୋଉ ଟିମ କି ସେଟା ହଁ ସେଟା ନା କଣ କି ବୁଝି ହେଲାନି।
କୋଉଟା।
ସେ ଯୋଉ ଏବେ ଯୋଉ ଆଇ ପିଏଲରେ ଯୋଉ ଗୋଟେ କମ୍ ବୟ କମ ଷୋହଳ କି ସତର ବର୍ଷର ଗୋଟେ ପିଲା ଟେ ଯୋଉ ଖେଳୁଛି ଭଲ ଖେଳୁଛି ନେ କଣ କଣ କି।
ଵୈଭବ ସୂର୍ଯ୍ୟବଂଶୀ।
ହଁ ହଁ ହଁ ସୂର୍ଯ୍ୟବଂଶୀ ହଁ।
ହଁ ବଲେ ରାଜସ୍ଥାନ ରୟାଲ ସ ର।
ହଁ।
ଆପଣ ତ ଯାଣିଥିବେ ସେ ଯୋଉ ମାଡ ମାରୁଛି ଆଉ।
ହଁ ସେଇଟା ଭାବନ୍ତୁ ଯଦି ଭଲ ତା ମାନେ ଖେଳୁଛି ତା ଦିନକୁ ସେ କନ ନକରିବ। ସମସ୍ତେ ସଚିିନ ତେନ୍ଦୁଲକର ର ହଁ ତାମାନେେ ଦୁସୁରା ତା ମାନେ ଏଇଟା ତାର ସେ ସେକେଣ୍ଡ ଢୁପ ବୋଲି କହୁଚନ୍ତି।
ସେକେଣ୍ଡ ସଚିନ୍ ତେନ୍ଦୁଲକର ସିଏବି ତାହେଲେ ଷୋହଳ ପିରିୟଡ ବନେଇ ଥିଲାନା।
ହଁ ହଁ।
ହୁଁ।
ହ ମ ନା ଆପଣ ଜାଣନ୍ତୁ ଖାଇବେ ମୁଁ ଆପଣ ଯାଆନ୍ତୁ ଖାଇବେ ମୁଁ ଯାଉଛି କାଲି ଆଡକୁ ଫୋନ କରିବି ଆଉ।
ଓ ହଁ ବାପା ଯିବାର ଅଛି।